ହଁ।
ହାଲୋ ଶୁଭିଲା। ଶୁଭିଲା। ହାଲୋ।
ହଁ ଶୁଭିଲା ଶୁଭିଲା କହ।
ଆ ଆପଣ ଆଜି କଣ ଖାଇଲେ।
ରହିଲୁ ଗୋଟେ ମିଣ୍ଟି କଣ ଶୁଭୁନି ତୋ କଥା।
ହାଲୋ ଶୁଭିଲା ଶୁଭିଲା ହାଲୋ ହାଲୋ। ହାଲୋ।
ହଁ କଣ କରୁଛୁ।
ମୁଁ ବସିଛି ପାଠ ପଢୁଛି। ଆଚ୍ଛା ଆଉ ଆପଣ କଣ କରୁଛନ୍ତି।
ମୁଁ ଏବେ ଶୋଇକି ଜଷ୍ଟ ଉଠିଲି।
ଆଚ୍ଛା ଆପଣ ଆଜି କଣ ଖାଇଲେ।
ହାଲୋ ଆପ ଆପଣ କଣ କରୁଛନ୍ତି।
ମୁଁ ଜଷ୍ଟ ଏଇ ବେକରେ ଚେନ ପକେଇଥିଲି ସେ ସିଲଭର ଚେନ ଗୋଟେ ନୂଆ ଟା ଆଣିଥିଲି ତ ସେଟା ବେକରେ ପକଉଥିଲି।
ଓହୋ ଆଉ। ମୁଁ ବି ଗୋଟେ ସିଲଭର ଚେନ ଏବେ ବେକରେ ପକଉଛି।
ଆଚ୍ଛା ଆପଣ ସେ ସିଲଭର ଚେନ୍ ଟା କୋଉଠୁ ଆଣିଲେ।
ମୁଁ ଆଣିଥିଲି ଏଇ ସାଲେପୁର ବଜାରରୁ।
ସାଲେପୁର ମୁଁ ଆକଚୁଆଲି ଆଣିଥିଲି ଚାନ୍ଦି ଭଣ୍ଡାରରୁ।
ଆଣିଥିଲେ ଅନନ୍ତ ଜ୍ୱେଲେର।
ଆଚ୍ଛା ଆପଣ ଆଜି କଣ ଖାଇଲେ।
ଖାଇଲି ଏଇ ମୋ ଦେହ ଟିକେ ଭଲ ନଥିଲା ତ ପେଟ ଫେଟ କାଟୁଥିଲା। ସେଥିପାଇଁ। ଟିକେ ପଖାଳ ଖାଇଲି ଆଉ। ପଖାଳ ଜହ୍ନିପୋଡା।
ହଁ।
ହଁ ଆଳୁ ଭର୍ତ୍ତା।
ହଁ ମୁଁ ବି ସେଇ ପଖାଳ ଖାଇଲି ପଖାଳ ଗାଁରୁ ମାଟି ଆଳୁ ଆସଥିଲା ଆଉ। ପୋଇ ଆଳୁ ଭଜା।
ଓ ହୋ।
ଆଚ୍ଛା।
ଆଉ ଙ୍କ କରୁଛନ୍ତି ଏବେ।
ଅ ଥରେ ପଚାରି ସାରିଲିଣି ଆଉଥରେ ପଚାରୁଛନ୍ତି କଣ କରୁଛନ୍ତି ଯଦି କହିଦଉଛି ଆଉ ଆ ବସିଛି ଆଉ। ଆଚ୍ଛା
ମତେ ପଚାରୁନାହାନ୍ତି ମୁଁ କଣ କରୁଛି କି
ଆପଣ କଣ କରୁଛନ୍ତି
ମୁଁ ଏବେ ଶୋଇକି ଉଠିଲି
ଆଚ୍ଛା
ହେଲେ ମୁଁ ଏବେ ଶୋଇ ଏବେ ମୁଁ ଶୋଇକି ଉଠିଲି ଯୋଉ ମୁଁ ଏବେ ଚେୟାର ଧରିକି ଯାଉଛି ବିଲକୁ ବିଲରେ ପକେଇକି ଚେୟାର ପକେଇକି ଆପଣଙ୍କ ସାଙ୍ଗରେ କଥା ହେବି
କାଇଁ ଆପଣଙ୍କର କଣ ନେଟ୍ ଆସୁନି କି
ଆସୁଛି ହେଲେ ମୁଣ୍ଡ ଟା ଟିକେ କାଇଁ ଆଜି ବିନ୍ଧୁଛି ତ ଅମୃତାଞ୍ଜନ ଲଗେଇଥିଲି ଆଉ
ଆଚ୍ଛା ସେ ଯୋଉ ନବରତ୍ନ ତେଲ ଲଗଉନାହାନ୍ତି ମୁଣ୍ଡରେ ମୁଣ୍ଡ ବିନ୍ଧା କମିବ ଆଜ୍ଞା ସେଟା ଥଣ୍ଡା ଯେ ଥଣ୍ଡା ଥଣ୍ଡା ଯୋଉ ମାନଙ୍କର ଦେହ ଥିବ ତାଙ୍କୁ ଥଣ୍ଡା ଧରିଦିଏ ତ ଆପଣ ଲଗାନ୍ତୁନି ଆପଣଙ୍କୁ ଥଣ୍ଡା ଧରିବ ସେଇଟା ଲଗେଇଲେ
ହ ଆପଣ ଟିକେ କ୍ଲିୟରଲି କହୁ
ଆଜ୍ଞା ଆଜ୍ଞା ମୁଁ କ୍ଲିୟରଲି
ହଁ ଏବେ ଆପଣ କ୍ଲିଅରଲି କହିଲେ।
ସେ ଯୋଉ ଥଣ୍ଡା ନବରତ୍ନ ତେଲ ଯୋଉ ଅମିତାଭ ବଚ୍ଚନ ଯୋଉ ଆଡଭାଟାଇଜ କରିନି ଟିଭିରେ
ଆଜ୍ଞା।
ସେଇଟା ବଗେଇଲେ କୁଆଡେ ମୁଣ୍ଡ ବିନ୍ଧା କମିଯାଏ।
ଓହୋ।
କିନ୍ତୁ ଥଣ୍ଡା ଯୋଉ ବାନଙ୍କୁ ଧରି ତୁ ତାଙ୍କୁ ଥଣ୍ଡା ଧରିବ ଆଉ।
ଓହୋ।
ଆଚ୍ଛା।
ଆଉ ଆପଣ ଦଶହରାରେରେ କୁଆଡେ ଯିବେ ବୋଲି ଭାବି।
ଦଶରାରେ କୁଆଡେ ହେଇ ଦଶରାରେ ମେଢ ଫେଡ ଭୁବନେଶ୍ବର ରେ ବୁଲିବି ଆଉ। ମୋ ଘର ଆକ୍ଚୁଆଲି ଢେଙ୍କାନାଳ ହ୍ୟାଲୋ।
ହଁ ମତେ କଣ ପଚାରୁନାହାନ୍ତି ମୋ ଘର କୋଉଠି କଣ ଏଠି ବ୍ୟକ୍ତିଗତ ସୁଚ ତୁ ନାହିଁ।
ଆଚ୍ଛା ବ୍ୟକ୍ତିଗତ ସୁଚ ଆଚ୍ଛା ଆଚ୍ଛା ଠିକ ଠିକ ବ୍ୟକ୍ତିଗତ ସୂଚନା କେମିତି କହିହବ ମୁଁ ତ କହିଦେଲି ଢେଙ୍କାନାଳ ବୋଲି।
ସେଟା ଆପଣଙ୍କର ଦୋଷ।
କହୁଛନ୍ତି ଯେ
ସେମିତି ହିଁ କହିବାକୁ। ପଡେ ଏଇଟା ଗୋଟେ ପ୍ରୋଜେକ୍ଟ ଟା ନା ସେଇ ଯୋଗୁ ସେମିତି ହିଁ କହିବାକୁ ପଡେ।
ତାହଲେ ମାନେ ଏବେ ଆପଣ କଣ କରୁଛନ୍ତି କଣ ଜୀବନରେ।
ଜୀବନରେ କିଛି ନାହିଁ।
କିଛି ନାଇଁ ମାନେ କଣ କିଛି ତ କରୁଥିବେ।
ଚାଲିଲିଛି ଆଉ ଏଇ। ଏଇ ଏବେ ପ୍ଲସ ଥ୍ରୀ କରୁଛି ଥାର୍ଡ ଇୟର ମୋର। ବଟ୍ନୀ ହଁ ହଁ ନାଇଁ।
ବଟନୀ ଅନର୍ସ ତ ଆପଣ ଙ୍କ ର ନୁହେଁ ଆପଣ ଙ୍କ ର ତ କେମେଷ୍ଟ୍ରି ଅନର୍ସ ଆପଣ କହିଥିଲେ।
ଆପଣଙ୍କୁ ଭୁଲି ଯାଇଥିଲି କଣ ପଢୁଛି। ଛୁଟି ଅଧିକା ଦିନ ହେଇଯାଉଛି।ତ ପାଠ ପଢରେ ଟଚ ନ ରହିଲେ ଭୁଲି ଯାଉଛି।
ଓହୋ ନାଇଁ ନାଇଁ ପାଠ ପଢା ଟଚ୍ଚ ରଖିବେ ନା। ନହେଲେ ହ୍ୟାଣ୍ଡରାଇଟିଂ ବି ପ୍ରୋବ୍ଲେ ହବ କାରଣ ପେନ୍ ବହୁତ ଦିନ ଧହଇନି ନା।
ହଁ ଆପଣ ତ ଠିକ କଥା କହୁ।
ହୁଁ କାରଣ ମୁଁ ବି ଘରେ। ହେଲେ କହୁଛି।
ଓ ହୋ। ଗୋଟେ ଅନ୍ଧ କେମିତି ଗୋଟେ ଅନ୍ଧ। କୁ ରାସ୍ତା ଖାଏ। ସେଇଟା ଆପଣଙ୍କ ଠୁ ସି। ଶିଖିବା କଥା।
ଆଜ୍ଞା ଆଜ୍ଞା ଅନ୍ଧ କାହିଁକି। ଯେମିତି ଅନ୍ଧର ଲଉଡି ଯୋଉ ଓଡିଆରେ ଅଛି ଗୋଟେ। ଅନ୍ଧର ଲଉଡ଼ି। ସେମିତି ଗୋଟେ କାହାବତ୍‌ ଅଛି ଆଉ। ହିନ୍ଦୀ ହେଇଗଲା ନାଇଁ। ହଁ ଏୟା। ରୁଢି ରୁଢି ଯେମିତି ମଇଁଷି ଆଗରେ କଣ। ଆମ୍ କାଲା ଆଗରେ ମୂଳା ଚୋବେଇବା କଥା ମୂଳା ଚୋବେଇବା କଥା ନୁହେଁ। ହେଲା।
ଷଣ୍ଢ ଆଗରେ ଭାଗବତ ପଢିବା କଥା ନୁହଁ।
କଣ ଷଣ୍ଢ ମାନେ କଣ ଭାଗବତ ବୁଝିପାରିବେ କି?
ସେଇଆା ଆଉ କାଲା କଣ ମୂଳା ଚୋବେଇବା।
ସେଇଆା ସେଇ ଲାଗି ଅଯ। ଯୁକ୍ତି କରିବା କଥା ନୁହେଁ। କିଛି ବ୍ୟକ୍ତିଙ୍କ ସହିତ ନା କଣ।
ଆଉ କୁଜି ଅସରପା ଉପରେ କାଣି ବୁଲେଇ ର ରାଜ।
ହଁ ବଟ ତା ମାନେ ମୁଁ ଜାଣିନି ଆକ୍ଚୁଲି।
ତା ମାନେ ଆପଣ ଟିକେ ବୁଝିବାକୁ ଚେଷ୍ଟା କରିବେ ନା ମାନେ ହଉଛି ଯୋଉ କୁଜି ଅସରପା ହଉଛି ଅସରପାଙ୍କ ଭିତରେ ସବୁ ମାନେ ଅସରପା ଭିତରେ ସବୁଠୁ ଉ ମାନେ କଣ?
ସେ ହଁ ହଁ ହଁ।
ଅ କାଣି ବିଲେଇ ହଉଛି ସେ ତାଙ୍କ ମାନେ ହାଣ୍ଡିକାପ ମାନେ ଯେହେତୁ କୁଜି ଅସରପା ହଉଛି ଆ ତାଙ୍କ ଭିତରେ କିଛି ତାଡି ପାରିବନି ମାନେ ସରି ମାନେ ତାଙ୍କ ଭିତରେ କିଛି କରିପାରିବନି ମାନେ ତାଙ୍କ ଭିତରେ ତାର ଏତେ କିଛି ନାହିଁ ଯେ ତୁ ସେ କରିପାରିବୁ ତାଙ୍କ ଉଁ ସେଇଭଳିଆ ସେମତି ଆ ହୁଁ ଆ କୁଜି କାଣି ବିଲେଇ ଯିଏ ସେ ବିଲେଇ ମାନଙ୍କ ଭିତରେ ତାଙ୍କ ପ୍ରଜାତି ଭିତରେ ସେ ସେତେ କିଛି ରାଜ କରିପାରିବନି। ସିଏ ଆସିକି ହଁ ସେଇ ଯୁଗୁରେ ସେ ଇଏ ୟା ଉପରେ ରାଜ୍ ଦେଖେଇବ ଆଉ ।
ଆଚ୍ଛା ଆଚ୍ଛା। ଆଉ ଆପଣ ଓଡିଆ ବହି ଫହି ପଢନ୍ତି?
ହଁ ମୁଁ ପଢେ ମୁଁ ଓଡିଆ ମୋର ପ୍ରିୟ ସବଜେକ୍ଟ ।
ଆଚ୍ଛା ତାହେଲେ ଆପଣଙ୍କୁ ଓଡିଆ ଟା ଭଲ ହଉଥିଲା ନାଇଁ
ହଁ ମନୁ ମୂଳୁରୁ ତ ଆଉ।
ହଁ ମାତୃଭାଷା କେମିତି ଭଲ ନହବ ବା ।
ହଁ ଠିକ।
ମୋର ବି ଓଡିଆ ଭଲ ହୁଏ ବହୁତ।
ହେଲେ ଆପଣଙ୍କଠୁ ମୋର ଟିକେ ଅଧିକ ଭଲ ହୁଏ ।
ନା ମୋର ଅଧିକା ଭଲ ହୁଏ ତମଠାରୁ ।
ଆପଣ ଦୟାକରି ଯୁକ୍ତି କର
ଓ କାଲ ଆଗରେ ମୂଳା ଚୋବେଇଆ ହେଇଯିବ ନାଇଁ।
ଆପଣ ଷଣ୍ଢ ଆଗରେ ଭାଗବତ ପଢନ୍ତୁ ନାହିଁ।
ଠିକ ଠିକ ଠିକ ସେ ବି ଠିକ କଥା ଆପଣଙ୍କ ଠାରୁ ବହୁତ କଥା ଶିଖିଲି ମୁଁ ଆଜି।
ହଁ ଠିକ କଥା।
ଆପଣ ଯ କୋଉ ଯ ନା ଆପଣ କୁହନ୍ତୁ ଆଗ।
ଆପଣ ହଉଛନ୍ତି ଏକୋଇର ବାଳା ବିଶିକେସନ
ଆପଣ କେମିତି ଜାଣିଲେ ଏଇଟା ତ ବ୍ୟକ୍ତିଗତ ଜିନିଷ ।
ବ୍ୟକ୍ତିଗତ ସୂଚନା ବି ବେଳେ ବେଳେ ନିଟ୍ ପେପର ଭଳିଆ ଲିକ୍ ହେଇଯାଏ।
ଆଚ୍ଛା ତେଣିକି ଫ୍ରଡ କଲା ସେ
ହଁ ଆପଣଙ୍କୁ ଆସିଛି ନା ପଚାରନ୍ତୁ ମୁଁ କେମିତି ଜାଣିଲି
ଆ ଆପଣ ବୋଧେ ନା ନା ମୁଁ ହିଁ ଆପଣଙ୍କୁ କହିଥିଲି ପା
ହଁ ହଁ ଠିକ।
ଆଚୁଆଲି ଫ୍ରଡ କଲ ଆସିଲେ ଡରିବେ ନାହିଁ ସାଇବର ସିକ୍ୟରିଟି କୁ କଣ୍ଟାକ୍ଟ କରିବେ।
ହଁ ଠିକ କଥା ଫ୍ରଡ ସେ ଫ୍ରଡ କଲ ଯେତେବେଳେ ଆମ ପାଖକୁ ଆସିବ ଆମେ ସେତେବେଳେ ଡରିବା କଥା ନୁହଁ। ହଁ ଆପଣ ଭୁଲ କରି
ନା ମୁଁ ଜାଣିଛି ଏ ଉଚିତ ନୁହେଁ
ହେଲେ ବି ଆପଣ ଡରିଥିଲେ କଣ ପେ
ମୁଁ ଡରିଥିଲି ଏଇଥିପାଇଁ ନା ମୁଁ ଡରି ନଥିଲି ମୁଁ ଡରି ନାଇଁ ମୁଁ ମ ମାନେ ଫାଷ୍ଟ ଟାଇମ ଏମିତି କିଛି ଏକ୍ସପିରିଏନ୍ସ ଥିଲା ଡ୍ୟାଟ୍ସ ହ୍ୟାଏ
କଣ ଦ୍ୟାସ ଓୟେ ଆପଣ ଇଂଲିଶ କହୁଛନ୍ତି ଇଂରାଜୀ
ନାଇଁ ମୁଁ ଡରିଥିଲି ଏଇଥିପାଇଁ ଅ ହଁ ଏହା ଏକ ପ୍ର ମୁଁ ଡରିଥିଲି। ମୁଁ କହିଲି ଏଥିପାଇଁ ମୁଁ କହିଲି ତାଙ୍କୁ ମୋ ନାମ କେମିତି ଜଣା ପଡିଲା ସେଇ ଲାଗି ମୁଁ ଡରିଥିଲି।
ଓହୋ
କାଲି ମୋ ମାତାଙ୍କ ପାଖକୁ ଗୋଟେ ଫ୍ରଡ କଲ ଆସିଥିଲା।
ଆଚ୍ଛା
ଲୋନ୍ ଦେବା ପାଇଁ ସେଠୁ ମୋ ମାତା ତାଙ୍କୁ ଅଧଘଣ୍ଟା ଗପିଲେ ତାଙ୍କ ସହିତ ତାପରେ କହିଲେ ଆମର କିଛି ଲୋନ ଦରକାର ନାହିଁ।
ଓହୋ
କିନ୍ତୁ ଅଧଘଣ୍ଟା କାହିଁକି ଗପିଲେ ତ ତାତ୍ପର୍ଯ୍ୟ ଟା ମୁଁ ବୁଝିପାରିଲିନି।
ତାପର୍ଯ୍ୟ ବୁଝିବାରେ କଣ ଅଛି ସିଏ କେତେ କଷ୍ଟ କରିକି ଜଣଙ୍କୁ କଲ ଟା କରି ଅଧଘଣ୍ଟା ପାଖା ପାଖି ବେଳ ଯଦି ନ ଗପିବେ
ହୁଁ ଠିକ ଠିକ ଆପଣ କୋଉ ଜାଗା ମାନେ ବୁଲିବାକୁ ଭଲ ପାଆନ୍ତି।
ହଁ ମୁଁ ଭୁବନେଶ୍ୱର ରେ ମୋ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲି ବୁଲି କୋଉ ଜାଗା ଛାଡିନି ଏବେ ଭାବୁଛି କୋଉ ଜାଗା ବୁଲିବି।
ସାଙ୍ଗମାନେ ସେ ଯୋଉ ଯ ଯା ଯଙ୍କ କଥା ଆପଣ ମତେ ପୂର୍ବ ଥର କହୁଥିଲେ ତ
ହଁ
ଓ ତାଙ୍କ ସହିତ ଆପଣ ଭୁଲନ୍ତି ନା ସବୁବେଳେ
ହଁ ଆଉ କିଏ ଥାନ୍ତୁ ନଥାନ୍ତୁ ସିଏ ମୋ ସିଏ ସବୁବେଳେ ଥାଆନ୍ତି।
ହୁଁ ଠିକ ଠିକ କଥା ଆଉ ବୋଉ ମ ତ ତର ଯୋଉ ଫିଲ୍ମ ବାହାରିଥିଲା ଓଡିଆ ଫିଲ୍ମ ହେଲା ତାର ପ ନା ତାର ପାର୍ୁ ଥିବ ଆପଣଙ୍କର କିଛି ଅନୁମାନ ଅଛି
ନା ସେମିତି କିଛି ଅନୁମାନ ନାହିଁ ହେଲେ ଅନୁମାନଙ୍କ ଡେଟ ଗୋଟେ ମୁଁ ବାହାର କରିପାରିବି ଭାବୁଛି ଆର ବର୍ଷ ଆଡକୁ ବାହାରି ଯାଇଥିବ ଏବେ ବାବୁସାନ ରେ ଥିବେ
ଠିକ ଠିକ କାରଣ ଆର ବର୍ଷର ରଜ ବେେଳକୁ ବୁଉ ବୁତୁ ଭୂତ ରିଲିଜ ହେଇଥିଲା ଆପଣ ସେ ସାଙ୍ଗ ସହିତ ଦେଖିବାକୁ ଯାଇଥିଲେ ଯୋଉ
ହଁ ହଁ ଆପଣ କେମିତି ଜାଣିଲେ
ଅ ମୁଁ କାଟିବି ଫୁନ ହେଇଗଲାଣି ସମୟ
ହଁ ହଗଲା କାଟା ଧନ୍ୟବାଦ